ହଉ
ହ୍ୟାଲୋ।
ହ୍ୟାଲୋ ହଁ ଭାଇ କୋଉଠୁ କହୁଛନ୍ତି?
ଓଡିଶାରୁ।
ମୁଁ ବି ଓଡ଼ିଶାରୁ।
ଆଜ୍ଞା କୁହନ୍ତୁ କେମିତି ଅଛନ୍ତି?
ଭଲ ଅଛି ଆପଣ?
ଭଲ ଅଛି।
ଆଉ ଏବେ କଣ ଚାଲିଛି ଆପଣଙ୍କର।
ଭଲ ଚାଲଛି ଠିକ ଠାକ୍ ଅଛୁ ଆଜ୍ଞା।
କାମ କଣ କରୁଛନ୍ତି ଏବେ?
ଆଉ ବସିଥିଲି ସିଷ୍ଟମ ରେ କିଛି କାମ କରୁଥିଲି ୱାର୍କ ଫ୍ରମ୍ ହୋମ୍-
ଆଇ ଟି?
ହଁ।
ଓହ। ସେ ମୁଁ ବି ଗୋଟେ ଆଇ ଟି ପ୍ରଫେସନ୍ ରେ ଅଛି।
ଆଚ୍ଛା।
ଆଜ୍ଞା ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆପଣଙ୍କର?
ହଁ ସେ ଭଲ ଅଛନ୍ତି। ସବୁ ଠିକ ଠାକ ଚାଲିଚି। ଖାଇବା ତ ହେଇନି ଏବେ ଏବେ ଚାଲିଛି ଟ୍ରେନିଙ୍ଗ
ସଖାଳେ କିଛି ଖାଇନାହାନ୍ତି?
ସକାଳେ ଖିଆ ହେଇଥିଲା ରୁଟି ତରକାରୀ। ଆପଣଙ୍କର?
ଆଉ ମୋର ସେଇ ଗରମ ପଖାଳ ସହିତ- ଆମ୍ବ ଆମ୍ବ ତ ଫେମସ ଏବେ-
ଆଜ୍ଞା ଆମ୍ବ ସିଜ
ଆମ୍ବ ସିଜନ ଟା ଚାଲିଛି।
ଆଜ୍ଞା
ଆଜି କୁଆଡେ ଟ୍ରାଭେଲ କରିବାକୁ ଯାଇଥିଲେ କି ଯାତ୍ରା ଫାତ୍ରା କରିଥିଲେ?
ଯାତ୍ରା ଫାତ୍ରା ନା ନା ଯାତ୍ରା ନା ନା ନା ଯାତ୍ରା ହେରିକା କିଛି ଆଜି ହେଇନି। କାଲି ଅଛି ଛୁଟି ତ କାଲି ଦେଖାଯାଉ।
ଆଚ୍ଛା ଆଚ୍ଛା
ଆଜ୍ଞା ଆପଣଙ୍କର କିଛି ଅଛି କି ପ୍ଲାନ୍।
ହଁ ଅଛି ଯିବାର ଅଛି। ବହୁତ ସାରା ଜାଗାକୁ
ଆଜ୍ଞା।
ସେଥିପାଇଁ ଆଲୋଚନା କରିଛୁ ଦେଖିବା କଣ ହଉଛି ଆଉ।
ଆମର ବି ସେଇ ଆଲୋଚନା ଚାଲିଛି। ଦେଖାଯାଉ କଣ ହଉଛି। ବାପା ମା ଭଉଣୀ ମୁଁ ଆଉ ଭାଇ ଆପଣଙ୍କର?
ଆମର ବାପା ମା ଆମେ ଭାଇ ମାନେ ଆଉ।
ଆଜ୍ଞା। ଆଉ ଭାଇ ଭଉଣୀ ଆପଣ କେତେ ଜଣ?
ଆମେ ଭାଇ ଆମେ ଖାଲି ଭାଇମାନେ।
ଭାଇ କେବଳ ଭାଇ ଆପଣ ବଡ
କେବଳ ଭାଇ। ଏବେ କଣ ପର୍ବପର୍ବାଣି ଆସୁଛି କି ଆଗକୁ କିଛି?
ହଁ ଆସୁଛି ପର୍ବପର୍ବାଣି ରଥଯାତ୍ରା
ହଁ ହଁ ରଥଯାତ୍ରା କେମିତି ସବୁ କଣ ସେଲିବ୍ରେସନ କରିବେ?
କିଛି ନାଇଁ ଯିବାର ଅଛି ପୁରୀ ଯାଇକି ଜଗା ଦର୍ଶନ। ଜଗା ଦର୍ଶନ କରିବା ତ ନିହାତି। ଆପଣଙ୍କର ଜଗା ଦର୍ଶନ ହବାର ଅଛି ନାଇଁ?
ହଁ ଅଛି ଏଇଠି ବି ହଉଛି।
ଆଜ୍ଞା।
କେମିତି ଆପଣ ଆପଣ କେମିତି ଯାଉଛନ୍ତି ମାନେ ଆ ସେଠି ଗଲା ପରେ ଆ କଣ ଅଭିଜ୍ଞତା ଅଛି ପୂର୍ବରୁ ବି ତ ଆପଣ ଯାଇଥିବେ ନା? ସେମିତି କିଛି ଅଭିଜ୍ଞତା ଅଛି ଆପଣଙ୍କ ପାଖରେ
ଏଠୁ ଆମେ ଯାଉ ଏ ରାତ୍ରିରେ ଭଲସେ ଟିକେ ଦର୍ଶନ କରି ହୁଏ। ଏଠୁ ଆମେ ଗାଡି ଅଛି ଆମର ନିଜର ସେଥିରେ ପଳାଉ। ଦେନ୍ ସେଠାରୁ ସେଠୁ ତାପରେ ଚାଲି ଚାଲି ତ ଯିବାକୁ ପଡେ ମନ୍ଦିର ଯାଏ। ଯୋଉଠି ରଥ ରୁହେ ମାଉସିମାଙ୍କ ମନ୍ଦିର। ସେଠି ଯାଇକି ସେଠୁ ଯାହା କରିବାକୁ ପଡିବ ଦର୍ଶ ଦର୍ଶନ କରିସାରିକି ବାହାରିଲା ବେଳକୁ ବି ରାତି ହେଇଯାଇଥିବ। ଭୋରୁ ସକାଳ ଚାରିଟା ପାଞ୍ଚଟା ଏମିତି ଭାବରେ ଦର୍ଶନ ହୁଏ ଆଉ।
ଏମିତି କିଛି ମାନେ ପରିସ୍ଥିତି ଆପଣଙ୍କ ସହିତ ଆସିଛି ଯେତେବେଳେ ଆପଣ ହଁ ସେଇ ପର୍ବପର୍ବାଣିରେ ଆପଣ ଯାଇଥିବେ। ଏମିତି କିଛି ଦିନ ଆପଣଙ୍କର ମନେ ଅଛି ଯୋଉଟା ଆପଣ ସେୟାର କରିପାରିବେ। ଆପଣ ମତେ
ଅଛି ଗୋଟେ ଦିନ ଥରେ ଆମେ ଯାଇଥିଲୁ ଅ ଏମିତି ରଥ ଯାତ୍ରାରେ ବାହୁଡା ଦିନହି ସେଦିନ ଆମର ଗାଡି ଆକ୍ସିଡେଣ୍ଟ ହେଇଥିଲା। ଦୁର୍ଘଟଣା ହେଇଥିଲା ଆମ ସହିତ ଗୋଟେ। ସେଇଟାହିଁ ମନେ ଅଛିି ଯା ସେ ଟା ବହୁତ ବଡ ବି ହେଇଥିଲା ସେଥିରେ ମୋର ଗୋଟେ ସାଙ୍ଗ ଅଛି ଯାଇଥିଲା। ମରି ଯାଇଥିଲା ସେ।
ସେଇଠି ଗଲା ପରେ ଆପଣ ମାନଙ୍କର ହଁ ସେଠି ଗଲା ପରେ ଆପଣ ମାନେ କେମିତି ଖାଇବା ପିଇବା କେମିତି କରନ୍ତି ସେଠି ନା କେମିତି ହ ମାନେ ରହିବା ରହିବା ବ୍ୟବସ୍ଥା କେମିତି କଣ କରନ୍ତି ନା
ନା ରହିବା ବ୍ୟବସ୍ଥା କରୁନି ଯାଇକି ଫେରି ଆସୁ ଖାଇବା ପିଇବା ବ୍ୟବସ୍ଥା ସେଠ ମନ୍ଦିରର ଅଭଡା ଖାଇଲେ ତ ଭଲ ଆଉ।
ଆଚ୍ଛା।
ମନ୍ଦିର ର ଅଭଡା
କେମିତି କେମିତି ଟେଷ୍ଟି ରହେ?
ହଁ ହଁ ସ୍ଵାଦିଷ୍ଟ ରହେ। ଅଭଡା ତ କିଛି ଇଛା କହିହବନି।
ହୁଁ ହୁଁ ହୁଁ।
ଆଜ୍ଞା। ଆପଣଙ୍କୁ ବହୁତ ଭଲ ଲାଗେ।
ହଁ ଆମର ପରମ୍ ପୁରା ମାନେ ଆମର କେବଳ ଏବେ ଟ୍ୱେଣ୍ଟି ଫାଇଭ୍ ଆସିବ ଡିସେମ୍ବର ଟ୍ୱେଣ୍ଟି ଫାଇପ୍ ରେ
ହଁ।
ତେବେ ଆମର କିଛି ପର୍ବପର୍ବାଣି ଆସେ ସେ ସମୟ ଡିସେମ୍ବର ମାସରେ
ଆପଣ ଖ୍ରୀଷ୍ଟିୟାନ୍?
ତା ପୂର୍ବରୁ ବି ବହୁତ ସାରା ବିଷୟ ଆସେ କିନ୍ତୁ ସେଇଟା ଆମର ଗୋଟେ ଫୋକସ ସରି ସେଇଟା ଗୋଟେ ଆମର ଉତ୍ତମ ବିଷୟ ବୋଲି ଆମେ ମନେ କରୁ। ଆଉ ତାକୁ ଜୋରସୋର ରେ ତାକୁ ପାଳନ କରିଥାଉ ବହୁତ ଭଲ ଲାଗେ। ସମସ୍ତଙ୍କ ସହିତ ମିଶୁ ସମସ୍ତଙ୍କ ସହିତ କଥାବାର୍ତ୍ତା ହଉ। ସମସ୍ତଙ୍କୁ
ସେଇ ଦିନ ଗୁଡା ହିଁ ଭଲ ଲାଗେ ଟିକେ। ସେଦିନ ଗୁଡା ଯେବେ ଆସେ ସେଦିନ ଗୁଡା ହିଁ ଭଲ ଲାଗେ ବେଶ
ହଁ ହଁ ଠିକ ଠିକ ଠିକ। ବହୁତ ସୁନ୍ଦର ଲାଗେ। ସେଇ ସମୟରେ ଆମେ ସମସ୍ତଙ୍କ ସହିତ କଥା ହଉ ସମସ୍ତଙ୍କୁ ଆ ଯୋଗାଯୋଗ କରୁ ଗୋଟେ ଭଲ ଅ ଗୋଟେ ବନ୍ଧୁତା କ୍ରିଏଟ ହୁଏ ହ ବଢିଥାଏ ସେ ଜାଗାରେ। କି ବହୁତ ଦିନ ପରେ ଆମେ ସମସ୍ତେ ମିଶୁ ଗୋଟେ ଜାଗାରେ ଆଉ ଗୋଟେ ସୁନ୍ଦର ବାତାବରଣ ସୃଷ୍ଟି ହୁଏ।
ଆଜ୍ଞା।
ହଁ ଅତି ଉତ୍ତମ ବହୁତ ଭଲ ଲାଗେ ସେଇ ଦିନ।
ସେ ଦିନ ଗୁଡା ମନେ ପଡିଲେ ବି ବହୁତ ଭଲ ଲାଗେ।
ହୁଁଁ।
ସେ ଦିନ ଗୁଡା ଆକ୍ଚୁଆଲି ନିହାତି ଦରକାର।
ହୁଁ ହୁଁ ହୁଁ।
ଏବେ କଣ କି ଆମେ ସବୁଦିନ କଣ କରୁଛେ କାମରେ ପଳେଇ ଯାଉଛେ
ଆଜ୍ଞା।
କାମରେ ଗଲେ ଆମେ କାହା ସହିତ ଏତେ ଭଲରେ କଥା ବି ହଉନେ ଆମେ ନିଜ ନିଜର କାମରେ ବ୍ୟସ୍ତ ବ୍ୟସ୍ତ ବ୍ୟସ୍ତ ବହୁଳ ଜୀବନରେ ଆମେ କାହାକୁ ବି ଏତେ ସମୟ ଦେଇ ପାରେନି।
ଆଜ୍ଞା ଆଜ୍ଞା।
ସେତେବେଳେ ଏମିତି କିଛି ଗୋଟେ ସମୟ ଆସେ ପର୍ବପର୍ବାଣି ଆସେ
ସେବେ ହିଁ ଯାହା ସମୟ ଦେଇ ହୁଏ ଭାଇଚାରା ବି ମିଳେ
ହୁଁ ହୁଁ।
ଆଜ୍ଞା।
ସେଇଥିପାଇଁ ସବୁ ବିଷୟ ହୁଏ ବହୁତ ଭଲ ଲାଗେ।
ଆଜ୍ଞା।
ଆଉ ଦୈନଦିନ ଜୀବନର ତ ଯାହା ଆପଣ ଜାଣିଛନ୍ତି। ଆ ସକାଳୁ ଉଠ ଯାଅ ଆସ। କାମକୁ ଯାଅ କାମ ସରିଲା ପରେ ପୁଣି ଘରକୁ ଫେର ନାଇଁ କିି।
ଏତିକି ହିଁ ଜୀବନରେ ହେଇ ଯାଉଛି ଆଉ। ଛୁଟି ଦିନ ମାନଙ୍କରେ ଯାହା ଯେତିକି ଘର ଲୋକଙ୍କ ସହିତ ମିଶିକି। କିଛି କରିହବ ସେତିିକି। କର୍ମ କଲେ ଆଉ କିଛି ନାହିଁ।
ହେଲେ ବି ଆପଣ କଣ ଖାଇବେ।
ଏବେ ଲଞ୍ଚରେ ଯାହା ହେଇଥିବ ସେଇଆଉ। ଏବେ ହଁ ଦିନ ଗୁଡା ଖାଦ୍ୟ।
ହୁଁ
ଭାତ ଡାଲି ଆଉ। କିଛି ତରକାରୀ ଭଜା। ଏତିକି ହିଁ। ଆଉ ଆପଣଙ୍କର କଣ ରହିବ ଆଜି।
ହଁ ଆମର ରହିଛି ପଖାଳ।
ଆଜ୍ଞା।
ସେତ ପୁଣି ଥରେ ଆମେ ସେଇ ଆମ୍ବକୁ ହିଁ ବ୍ୟବହାର କରିବୁ। କାହିଁ କିନା ଅଛି ଆମ ପାଖରେ ତ ସେଇଥିପାଇଁ। ଆଉ ଇଛା ଇଛା ହଉନି ଆହୁରି ସେ। ଆଉ କିଛି ଏକ୍ସଟ୍ରା କରିବା ପାଇଁ ଆମ୍ବ। ପାଚିକି ରହିଛି ତ ତାକୁ ଖାଇବା ଭଲ ଥିବ। ସେ ବେଶୀ ଦିନ ରହିଗଲେ ସେ ତାର ଅ ପରିବର୍ତ୍ତନ ହେଇଯିବ। ହଁ ହଁ ନଷ୍ଟ ହେଇଯିବ ସେଥିପାଇଁ। ଖାଇଦବା ଟା ହିଁ ଭଲ। ବୋଲି କି ଭାବୁଛି ଆଉ ପଖାଳ ସହିତ। ଏହା ଆମ୍ବ ମରିଚ ଲୁଣ ଚକଟିକି। ହଁ-ହଁ-ହଁ।
ହୁଁ।
ଗୋଟେ ସୁନ୍ଦର ବାତାବରଣ କ୍ରିଏଟ ଅଛି ଆଉ।
ଆଜ୍ଞା ପଖାଳ ସହିତ ଆମ୍ବ ତାପରେ ଆପଣଙ୍କର ରହିଚି ଯୋଉ କିଛି ତରକାରୀ ବଡିଚୁରା ଆଳୁ ସିଝା। ଆଳୁ ପୋଡା ଏଗୁଡା ସବୁ ଭଲ ଲାଗେ ଆଜ୍ଞା। ସେ ଗୋଟେ ପାଗ ଯୋଉ କହନ୍ତି ସେ ପାଗ ଟାଇପ ର ହବ। ସେଥିରେ ମିକ୍ସଚର ହେରିକା ପକେଇକି ଖାଇବାଟା ମସ୍ତ ଲାଗେ ଭଲ ଲାଗେ ବହୁତ ବଢିଆ ଲାଗେ।
ହୁଁ ହୁଁ।
ହଉ ବଢିଆ ହେଲା ରଖୁଚି।
ଠିକ୍ ଅଛି ।
ଆଜ୍ଞା ଆଜ୍ଞା।